ହାଲୋ।
ହ୍ୟାଲୋ ହଁ ସାଙ୍ଗ କଣ କରୁଛ?
ସାଙ୍ଗ ମୁଁ ଏବେ ମନ୍ଦିରରେ ଅଛି ଆମର ସତ୍ସଙ୍ଗ ବିହାର।
ସତ୍ସଙ୍ଗ ବିହାର ମନ୍ଦିରରେ?
ଆଜ୍ଞା।
ଆଛା ଆପଣ ସତ୍ସଙ୍ଗ ଯାଆନ୍ତି?
ହଁ ମୁଁ ତ ସତ୍ସଙ୍ଗ ବିହାରରେ ରୁହେ ଏଠି ପ୍ରତି ଶୁକ୍ରବାର ଠାକୁରଙ୍କର ସତ୍ସଙ୍ଗ ହୁଏ। ଠାକୁର ଅନୁକୁଳ ଚନ୍ଦ୍ର
ଆଚ୍ଛା ମୁଁ ବି ସତ୍ସଙ୍ଗ ଯାଏ ମଝିରେ ମଝିରେ ଯାଏ। ଭଲ ଲାଗେ କିନ୍ତୁ ସତ୍ସଙ୍ଗ
ହୁଁ ଆଉ କେବେ ଦେଓ ଘର ଯାଇଛନ୍ତି?
ଦେଓଘର ଝାଡ଼ଖଣ୍ଡ ଦେଓଘର?
ହଁଅଁ
ହଁ ମୁଁ ଯାଇଛି ଦେଓଘର।
ଯୋଉଟା ଯୋଉଟା କି କହୁଛନ୍ତି ଠାକୁରବାଡି।
ହଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଆଶ୍ରମ।
ହଁ
ସେଠି ତ ଗଲେ ଏକଦମ, ହଁ ମୁଁ ଦୁଇଥର ଯାଇଛି ମତେ ବହୁତ ବଢ଼ିଆ ଲାଗେ ସେ ପରିବେଶ।
ବହୁତ ଶାନ୍ତିପୂର୍ଣ୍ଣ ଜାଗା।
ହୁଁ ହୁ
ଆଉ ସ୍ୱର୍ଗ ଭଳି ଲାଗିବ ସେ ଯୋଉ ଜାଗା ସ୍ୱର୍ଗ ଭଳି ଲାଗିବ।
ସକାଳେ ସନ୍ଧ୍ୟା ପ୍ରାର୍ଥନା ତାପରେ ଆ ତାପରେ, ଆ ଗ୍ରନ୍ଥ ପାଠ ଏଇ ସବୁ ଜିନିଷ ସେଠି ତ ଏତେ, ଆ ବଢିଆ ଲାଗେ ତାପରେ ପ୍ରତି ଗୁରୁ ଭାଇ ଆଉ ମା ମାନଙ୍କୁ ଦେଖିଲେ ସେଠି ଏତେ ସୁନ୍ଦର ଲାଗେ। ସେ ପରିବେଶ ତ ଏତେ ସୁନ୍ଦର ସେଠି ଛାଡିକି ଆସିବା ପାଇଁ ବି ଇଚ୍ଛା ହୁଏନି।
ହଁ
ହଁ ଠାକୁରଙ୍କ ବିଷୟରେ କଣ କେବେ କୋଉଠି ଯାଜନ ଶୁଣିଛନ୍ତି?
ହଁ ଯାଜନ ଶୁଣିଛି। ଆଉ ଠାକୁରଙ୍କର କଥା ବହୁତ ଶୁଣିଛି ବହୁତ ଭଲ ଲାଗେ। ଆଉ ତାଙ୍କୁ ଅନୁସରଣ କଲେ ତ ଜୀବନଟା ସାର୍ଥକ ହବ। ଆଉ ମନରେ ଶୁଦ୍ଧତା ଆସିବ।
ଆଉ ଭାରି ଜୀବନ୍ତ କଥା କହିଛନ୍ତି ଜୀବନରେ କେମିତି ଆମେ ବଞ୍ଚି ଞ୍ଚିବା ବଢ଼ିବା ଆଉ ଧର୍ମ କଣ? କାହାକୁ ପାଳନ କରାଯାଏ ସବୁ ବିଷୟରେ ଜାଣିଛନ୍ତି ଶ୍ରୀ ଶ୍ରୀ ଠାକୁର ଅନୁ ଅନୁକୂଳ ଚନ୍ଦ୍ର ତାଙ୍କୁ ସେତେବେଳେ ଏକୋଇଶ ବର୍ଷ ହେଇଥାଏ, ସେ ଏକୋଇଶ ବର୍ଷରେ ତାଙ୍କର ଜଣେ ମାନେ ପ୍ରିୟ ଜଣେ,
ତାଙ୍କର ପ୍ରିୟ ବନ୍ଧୁ।
ବନ୍ଧୁ ଜଣେ ତାଙ୍କର ବଦଳି ହେଇଯାଉଥିଲା ଆଉ ଗୋଟେ ଜାଗାକୁ। ଯଉ ମାନେ ଚାକିରୀ ସମୟରେ ବଦଳି ହେଇଯାଉଥିଲେ। ସେଠି ସେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ କହିଥିଲେ ଯେ, ଠାକୁର ମୋତେ ଏମିତି ଗୋଟେ କିଛି ଜିନିଷ ଦିଅନ୍ତୁ ଯେମିତି ମୁଁ ତାକୁ ଦେଖିଲେ ସବୁବେଳେ ଆପଣଙ୍କ କଥା ମନେ ପଡିବ। ସେଇଠୁ ମନ ରେ ଭାବିଲେ କିଛି ତାପରେ ଗୋଟେ ରାତି ଭିତରେ ସେ କିଛି ଲେଖିଲେ କିଛି ଟ ବିଷୟରେ କିଛି ଲେଖିଲେ। ଯଉଟାକି କୁହାଯାଉଛି ସତ୍ୟାନୁସରଣ। ସତ୍ୟାନୁସରଣରେ ବହୁତ କିଛି ଲେଖା ଅଛି ଯଉଟାକି ଆମର ଜୀବନ ଶୈଳୀରେ ବହୁତ କିଛି ଶିଖିବାର ଅଛି ଜାଣିବାର ଅଛି ଆଉ ତାକୁ ଯିଏ ଜୀବନରେ ପ୍ରତିପାଦିତ କରିଲା। ତା ଜୀବନରେ ସେ ବହୁତ ମାନେ ସଫଳତାର ଶେଷ ପାହାଚକୁ ସେ ଚଢ଼ିଯିବ। ଉପର ଲେବୁଲ ରେ ସେ ରହିଯିବ ନିଜ ଚରିତ୍ରରେ କେମିତି ଯେଟା ଲଗେଇବେ।
ହୁଁ
ଆଉ ବହୁତ କିଛି କହିଛନ୍ତି ପ୍ରଥମ ଆଜ୍ଞା ନେଇଛି ମୁଁ ପ୍ରଥମରେ ଲେଖିଲେ ଯଶ ଯଶ ଅର୍ଥ ମାନ ବଢ଼ାଇବା ଆସାରେ ମୋତେ ଠାକୁର ସଜାଇ ଭକ୍ତ ହୁଅନାହିଁ ଯେ ଆମେ ଭଗବାନଙ୍କୁ ପୂଜାକରୁଛେ ମାନେ କିଏ ମନ୍ଦିର ତୋଳିଲା କିଏ କଣ କଲା ସେଥିରେ କିଏ ମନ୍ଦିର ତୋଳିକିରି ନିଜ ନାଁ ନେବା ପାଇଁ ହିଁ କରିବ। ଯ ଯଶ ପାଇବା ପାଇଁ ଆଉ ଅର୍ଥ ପାଇବା ପାଇଁ କିଏ ମନ୍ଦିର ଆସାରେ ପଇସା ଠୁଳ କରିଲେ ପଇସାକୁ ଠାକୁରଙ୍କ କାମରେ ଅଧା ଲଗାଇଲେ ଆଉ ଅଧା ସିଏ ତାଙ୍କ ନିଜେ ରଖିଦେଲେ। ଏମିତି ସବୁ ଭୁଲ ଭାଲ ବି କରନ୍ତି ତା ବିଷୟରେ ବି ପ୍ରଥମ ପେଜରେ ହିଁ ଲେଖିଛନ୍ତି। ଯଶମାନ ଅର୍ଥ ବଢ଼ାଇବାସରେ ମୋତେ ଠାକୁର ସଜାଇ ଭକ୍ତ ଭନାମେ ହଁ ନହେଲେ ଫାଙ୍କିଦେଲେ ତାହାହିଁ ପାଇବ। ତେଣୁ ଆମେ ଯା ଯାହାବି ମନ୍ଦିରରେ ଯାହାବି କରିବା ସବୁ ଠାକୁରଙ୍କ ପାଇଁ କରିବା ଆମ ନିଜ ପାଇଁ କିଛି କରିବାନି।
ଠାକୁରଙ୍କର ଆଉ ଗୋଟେ ବାଣୀ ଅଛି ଅ ମଣିଷ ଆପଣ ଟଙ୍କା ପରେ ଯେତେ ପାରୁଛ ମଣିଷ ଧର ମାନେ ଠାକୁର କେତେ ବଢିଆ କଥା କହିଛନ୍ତି। ଜୀବନରେ ମଣିଷ ଆବଶ୍ୟକ ପଇସା ଟା ଆବଶ୍ୟକ କିନ୍ତୁ ମଣିଷ କେମିତି ଭଲ ପରିବାର ଗଠନ ହବ ମ୍ ସମାଜ କେମିତି ଭଲ ହେଇ ଉଠିବ ଆଜିର ସ
ହଁ।
ମାନେ ବା ବାପ ବାପ ପୁଅ ଭିତରେ ଭଲ ସମ୍ପର୍କ ନାହିଁ ଭାଇ ଭାଇ ଭିତରେ ସମ୍ପର୍କ ନାହିଁ। ବାପ ପୁଅ କ ଦେଖିଲେ ଡରୁଛି କେମତି? ପରିବେଶରେ କେମତି ଏଇ ସବୁ ଜିନିଷ କେମିତି ସୁଧାର ଆଉ? ଠାକୁର ସେଇଥିପାଇଁ ତ ଯୁଗକୁ ନେଇକି ଆସିଲେ ନା।
ହଁ ଏଇଟା ତ ବିଲକୁଲ ସତ୍ୟ କଥା ଯେମିତିକି ଇଏ କହିଲେ ଯେ ଏ ଟଙ୍କା ପରେ ମଣିଷ ଆପଣା କରିବ। ଅ ମାନେ ଟଙ୍କା ଟା ଦେଖ ଆଜି ଅଛି କାଲି ନାହିଁ କିନ୍ତୁ ମଣିଷ ଟାକୁ ହରାଇ ଦେଲେ ସେ କେବେ ବି ପାଇବନି।
ଯେମିତି ଆମ ଜୀବନରେ ହଁ ଯେମିତି ଆମ ଜୀବନରେ ଯଦି ଆମେ ଗୋଟିଏ ଭଲ ମଣିଷ ତିଆରି କରିଦେଲେ ଆମେ ଜାଣିବା ଯେ ଆମର ଆ ଯୋଉ ଏଇ ପୃଥିବୀ ପୃଷ୍ଠକୁ କିଏ ଧରାକୁ ଆସିବାର ଯୋଉ ଅ ମାନବ ଜନ୍ମଟା ଆମର ସାର୍ଥକରେ ଠାକୁର ତ ସେୟଆ କହିଛନ୍ତି ନା। ଗୋଟିଏ ମଣିଷ ବି ଯଦି ତମ ଜୀବନ ଭିତରେ ଠିକ କରି ପାରିଲ ଗୋଟିଏ ମଣିଷ।
ହଁ।
ସେମିତି ଏଇ ସବୁ ଜିନିଷ। ସତ୍ସଙ୍ଗ ଯେ ଏତେ ପବିତ୍ର ଇଏ ଯିଏ କିି ମାନେ ସତ୍ସଙ୍ଗରେ ସିଏ ଏଇ ଜିନିଷ ଅନୁଭବ କରିପାରିବ। ଯେମତି କୁହାଗା କୁହାଯାଇଛି ଯେ ଯିଏ ରସଗୋଲା ଟା ଖାଇଥିବ ସିଏ ତାର ଟେଷ୍ଟ ଟା ହିଁ ଜାଣିଥିବ। ରସଗୋଲା ଟା ଯିଏ ଖାଇବ ତାର ସ୍ଵାଦ ସେ ଜାଣିବ ସେମିତି ଆଉ।
ମଣିଷ ଜୀବନରେ ସତ୍ସଙ୍ଗ ନିହାତି ଆବଶ୍ୟକ।
ହଁ ସାତ୍ ଯୋଉଠି ସତ୍ ସଙ୍ଗ କରାଯିବ ସେଠି ତ ଆଉ କିଛି ମନରେ ଆସିବନି ନା।
ହଁ ମୋ ଆତ୍ମା ପବିତ୍ର ହବ ମନ ଟା ନିର୍ମଳ ରହିବ ସେଥିପାଇଁ ସତ୍ ସଙ୍ଗର ନିହାତି ଆବଶ୍ୟକ।
ଆଉ ଠାକୁରଙ୍କ ବିଷୟରେ କଣ ଟିକିଏ କହୁନାହାନ୍ତି।
ଠାକୁର ବହୁତ ମାନେ ବହୁତ ଦୟାଳୁ ଠାକୁର। ଆଉ ଠାକୁର ତ ଠାକୁର ବି ବହୁତ ମାନେ କେମିତି ଗୋଟେ ମଣିଷ ଭଲ ବାଟରେ ରହିବ ମଣିଷଟା ଯେମି ମିତି ଚାଲେ ତାରି ସୂତ୍ର ହିଁ ତାକୁ ନେଇକି ସେ ଭଲ ବାଟରେ ହିଁ ସେ ତାକୁ ଆଣିଥାନ୍ତି। ଆଉ ଦିନେ ଆଶ୍ରମରେ ଆମର ଦେଓଘର ଆଶ୍ରମରେ ଆ ମଣିଷ ମାନଙ୍କୁ ସିଏ କୁହନ୍ତି ଯେ ମୁଁ ଗୋଟେ ମଣିଷ ପାଇଁ ମୁଁ ଗୋଟେ ସାମ୍ରାଜ୍ୟ ମାନେ ପରିତ୍ୟାଗ କରିଦେବି ମାନେ ମଣିଷକୁ ସେ ଏତେ ଭଲ ପାଉଥିଲେ।
ହଁ ମଣିଷ ପାଇଁ ସବୁ କିଛି ଠାକୁରୁ ତ୍ୟାଗ କରିଦେଇ ପାରନ୍ତି। ଗୋଟିଏ ମଣିଷ କେମିତି ଭଲ ହବ? ଆଉ ଠାକୁରଙ୍କର ତ ସେଇଥିପାଇଁ ଅନ୍ୟ ନାମ ଗୋଟେ ଦୟାଳୁ।
ଦୟାବିଶ ପରମ ପ୍ରେମମାୟା। ଆଉ ସେ ମଣିଷ ମାନଙ୍କୁ ବହୁତ ଭଲ ପାଆନ୍ତି କେମିତି ଗୋଟେ ମଣିଷକୁ ଭଲ ବାଟରେ ଆଣିବେ। ଆଉ ସେଇଭଳି ହିଁ ସେ ସବୁବେଳେ ହିଁ ଚେଷ୍ଟା ଚଲେଇ କାହିଁକି ମଣିଷମାନଙ୍କୁ ବହୁତ ବୁଝାନ୍ତି ଯେ ଏ ମାନେ ସଂସାର ଭିତରେ ରୁହ ପରିବାର ଭିତରେ ରୁହ। କିନ୍ତୁ ମନଟା ସବୁବେଳେ ଠାକୁରଙ୍କ ପାଖରେ ରହିବା ଦରକାର।
ହଁ ସବୁବେଳେ ନାମ ହେଇକି ରହିବ ସଂସାରୀ ସଂସାରୀ ସାଜ। କିନ୍ତୁ ସଂସାର ଭିତରେ ତମେ ଡୁବି ଯାଅ ନା। ଆଉ ଏଇ ସବୁ ଜିନିଷ ଆମେ ଏଇ ମଣିଷ ଜୀବନ ଯେ କଣ ପାଇଁ ଆମେ ପାଇଛୁ ଯେ ଆମେ ଏଠି ଆମେ ଭୋଗ କରିବା ପାଇଁ ଆସିନେ ଆମେ ଈଶ୍ୱରଙ୍କ ସହିତ ଯୋଗ କରିବା ପାଇଁ ଆସି ଏଇଟା ହଉଛି ଆମର ସାଧାରଣ ଇଏ ନୁହଁ। ଆମେ କେତେ ଜନ୍ମ ଯେମିତି ଠାକୁରଙ୍କର ଗୋଟେ ଭଜନ ନାଇଁ କେତେ ଜନ୍ମ ଯାଇଛି କେତେ ଜନ୍ମ ଯିବରେ। ସେମତି ଏମିତି କେ ସେ ଜନ୍ମ ପଳେଇବ କିନ୍ତୁ ଆମ ଏଇ ଯୋଉ ସା ମଣିଷ ଜନ୍ମଟା ଆମେ ପାଇଛେ ସେଇଟା ଯେ କେତେ ଦୁର୍ଲଭ କୋଉ କାମରେ ଆସିଛେ ଆମେ କୋଉ କାମରେ ଲଗେଇବା ସେଇଟା ଆମେ ବୁଝିପାରୁନା। ଆମେ ଖାଲି ଟଙ୍କା ପଛରେ ଦୌଡିଛେ।
କଥା କରିବାକୁ ପଡ଼ିବ ଆମକୁ ମଣିଷ ହଁ।
ମଣିଷ ଜୀବନ ଟା କେମିତି ସାର୍ଥକତା ହବ। ଆଉ ସତ୍ସଙ୍ଗ ଗ୍ରହଣ କଲେ ହିଁ ସାର୍ଥକତା ହବ। ଯେମିତି ଗୋଟେ ଗାଡି ଟେ ଖରାପ ହେଲେ ହିଁ ଗ୍ୟାରେଜ କୁ ଯିବାକୁ ପଡିବ। ଆଉ ସେମିତି ଆମର ଗୋଟେ ମଣିଷଟେ ନିଜକୁ ରିପେୟାର। କରିବାକୁ ହେଲେ। ଆ ନିଜକୁ ନିଜେ ସଜାଡିବାକୁ ହେଲେ ଆମକୁ ସତ୍ସଙ୍ଗ ନିହାତି ଆବଶ୍ୟକ।
ଆଉ ସତ୍ସଙ୍ଗ ହିଁ ମଣି ଗଢିବାରେ ଅଁ ମୁଖ୍ୟ ସୂତ୍ର।
ଏ ଠାକୁର କହିଛନ୍ତି ତ ଏଁ ସ ହଉଛି ମଣିଷ ତିଆରି କାରଖାନା ଯୋଉଠି କି ଭଲ ମଣିଷ। ଆଉ ଠାକୁର କହିଛନ୍ତି ଏମିତି ମଣିଷ ତିଆରି କର ଲୋକ ଦେଖିଲେ ଯେମିତି କହିବେ ସମ ତେ ଗୋଟେ ଗୋଟେ ଅନୁକୂଳ ଚନ୍ଦ୍ର ସବୁ ଗୋଟେ ଗୋଟେ ନି ଅନୁକୂଳ ଚନ୍ଦ୍ର ବହୁତ ଅଛି ଠା କୁରଙ୍କର ତ କଥା କହିଲେ ସରିବନି କିନ୍ତୁ ତା ଭିତରେ। ଗୋଟେ ଗଭୀର ବିଶ୍ବାସ ଗ ଅଛି ଗୋଟେ ଠାକୁରଙ୍କର ଗୋଟେ ଗଭୀର ବିଶ୍ବାସ ଉପରେ ଗୋଟେ କଥା। ଯୋଉଟା କି ମତେ ବହୁତ ବଢିଆ ଲାଗେ। ମୁଁ ଗୋଟେ ସତ୍ସଙ୍ଗ ଯାଇଥିଲି। ଏ ସେଇଠି ଶୁଣିଥିଲି ଯେ ଅଁ ଗୋଟେ ଏଁ ବହୁତ ଦିନର ଘଟଣା ଇଏ ଗୋଟେ ଗାଁ ରେ ଏଁ ଜଣେ ଗୋ ପାଳ ଘର ରହୁଥିଲେ ତାଙ୍କର ତ। ଅ ବେପାର ହେଲା କ୍ଷୀର, ଦହି ତ ଆ ଆଜିକାଲି ଇଏରେ ତ ସମସ୍ତେ ଚାକିରି କଲେଣି ଆଉ କେହି ସେ ଇଏରେ ରହୁନାହାନ୍ତି। କିନ୍ତୁ ସେତେବେଳର ପରିବେଶରେ ସେମାନେ କେବଳ ତାଙ୍କର ବୃ ତି ଯୋଉଟା କି ସେମାନେ ନିଜର କୂଳ। ଗୋପାଳ ଘର ସେମାନେ ସେଇ କ୍ଷୀର ବ ଦହି ବେପାର ତାଙ୍କର କରିବେ। ଯାହାର ଯୋଉ ବୃତ୍ତି ସେ ସେଇଟାକୁ ପସନ୍ଦ କରନ୍ତି ସେ ସେଇ ସମୟରେ ଗୋଟିଏ ଗୋପାଳ ଘର ଥିଲା ଯୋଉଠି କି। ତାଙ୍କର କ୍ଷୀର, ଦହି ଗୋଟେ। ଏ କୃଷ୍ଣ ମନ୍ଦିର ଥାଏ। କୃଷ୍ଣ ମନ୍ଦିର ଥାଏ ସେଇଠିକି ତାଙ୍କର ନିତିଦିନ କ୍ଷୀର, ଦହି ଯାଏ।
ହଉ ସାଙ୍ଗ ମୋର ଟିକେ କାମ ପଡ଼ିଗଲାଣି ମୁଁ ରହୁଛି ପଛରେ ଫୋନ କରିବି।
ଆଜ୍ଞା ଠିକ୍ ଅଛି। ହସ୍ପିଟା